ହ୍ୟାଲୋ ହଁ କୁହ।
ମୋ ଟପିକ୍ ଉପରେ ତାହେଲେ ତ କଥା ହବା ଚାଲ।
ହଁ।
ଆମ ଟପିକ୍ କଣ ଥିଲା ଆଜି ରୋଷେଇ ଉପରେ ନା।
ହଁ ରୋଷେଇ ଉପରେ।
ତ ଆଉ ଆଜି ଲଞ୍ଚ କଣ କରୁଚନ୍ତି?
ଆଜି ଭାତ, ତରକାରୀ, ଆମ୍ବ।
ଉଁ ହୁଁ। ପଖାଳ।
ନାଇଁ ଶୁକିଲା।
ହୁଁ ହୁଁ।
ତମେ?
ମୁଁ ଭାତ ଶୁଖିଲା ଭାତକୁ ଅ କଣ କି ଶିମିଲା ଲଙ୍କ୍ ଙ୍କା ଆଳୁ ଭଜା ଆଉ ମିର୍ଚ।
ଆଚ୍ଛା। ଆଉ କଣ କରଛନ୍ତି?
ଏମିତି ଏକ ଅଛି ଆଉ କ ଏମିତି କାମ କର କରୁଛି ଆଉ। ତାହେଲେ ତମେ କେବେ ରୋଷେଇ କରିଛ?
ହଁ ମୁଁ ରୋଷେଇ କରିଛି।
କଣ?
ମାତ୍ ମାନେ ମତେ ତ ଏତେ ବି ମାନେ ଭଲ ରୋଷେଇ ଆସେନି। ଏ ମୁଁ ମ୍ୟାଗି କରଛି। ଆଉ
ସେହି।
ହେ ହେ। ମ୍ୟାଗି କରିଛି। ଚାଉମିିନ କରିଛି। ମାନେ ଏଇଠି ଫାଷ୍ଟ ଫୁଡ ମାନେ ଜିନିଷ ମୁଁ କରିପାରେ। ଆଉ ନର୍ମାଲି ଭାତ୍ ତ, ଡାଲି, ଭଜା ଆଉ ତରକାରୀ ଏସବୁ କରଦିଏ। ତରକାରୀ ମାନେ ସିମ୍ପଲ୍ ତରକାରୀ ଯେମିତିକି ସୋୟାବିିନ ତରକାରୀ। ଆଉ ଏମିତି ଆଳୁ ମଞ୍ଜି ମାନେ ପ୍ରେସରରେ ପକେଇକିରି କରଦିଏ। ଆପଣଙ୍କୁ ରୋଷେଇ ଆସେ?
ଟାଇମ୍ ଲାଗେ କିନ୍ତୁ ହଁ ହଁ ମୋତେ ବି ଆସେ। ଅ ମତେ ଯେତିକି ସବୁ ଆମିଷ ତରକାରୀ ମାନେ ଆସେ ଅଣ୍ଡା ଅଣ୍ଡା ଭୁଜିଆ ଏଇଟା ଏଇଟା ସବୁ ଆସେ। ଅଣ୍ଡା ଚପ୍ ଏଗୁଡାକ ସବୁ ଆସେ। ଆଉ ବାକି ରହିଲା ଚିକେନ୍, ଚିକେନ୍ ପକୋଡ଼ା, ଚିକେନ୍ କଷା, ଚିକେନ ତରକାରୀ।
ମୋତେ ଚିକେନ ତରକାରୀ ମାନେ ଆସେ ନାହିଁ, କିନ୍ତୁ ଚିକେନ ପକୋଡ଼ା ଆସେ।
ଆଉ ମାଛରେ ବି ଆସେ। ଆଉ ମଟନ୍ ଆସେନି ମୁଁ ମଟନ୍ ମୋତେ ଭଲ ନାହିଁ। ତ ସେଥିପାଇଁ ମତେ ମଟନ୍ ହିଁ ଆସେ ନି।
ଓ ହୋ ହୋ ଆପଣଙ୍କ ଯୋଉଟା ଭଲ ସେଇଟା ଆସେ।
ସେ ହେ ନା ମତେ ଯେ ମୁଁ ମଟନ୍ ଖାଉଥିଲି ପିଲାଦିନେ ଆମର। ଅ ଟିକେ କଣ ପ୍ରୋବ୍ଲେମ ହେଲା ପାଇଁ ସେଥିପାଇଁ ମୁଁ ଖା୍ ଖାଉନି ମଟନ୍ ନହେଲେ ମଟନ୍ ଏବେ ବି ମତେ ସ୍ମେଲ୍ ହୁଏ ସେମିତିରେ ଘରକୁ ଆଣନ୍ତି ବାବା ହେଲେ ବି ମତେ ସ୍ମେଲ ହୁଏ ତ ସେଥିପାଇଁ ମୁଁ ସେଇ ପାଖ ଘର ହିଁ ଯାଏନି। ସେଥିଲାଗି ମୋତେ ମଟନ୍ ଟିକେ ଆସିନି ଆଉ। ଆଉ ଆଉ ସେମିତିରେ ଡାଲମା ଟିକେ
ପ୍ରାୟତଃ ଲୋକ ମଟନକୁ ପସନ୍ଦ କରନ୍ତି କିନ୍ତୁ ଆମେ ମଟନ୍ ଆମକୁ ଇଚ୍ଛା ନାହିଁ।
ହଁ ଡାଲମା ଡାଲି ଆଉ ଭଜା ଭଜି ଏଗୁଡ଼ାକ ଆସେ ବି।
ହଁ। ଆଉ
ଫେବରେଟ୍ କଣ ତମର ସବୁ? ମାନେ ରୋଷେଇ ନିଜେ ରୋଷେଇ କରି ଖାଇବାରେ ଫେବରେଟ୍ କଣ?
ନିଜେ ରୋଷେଇ କରି ଖାଇବାରେ ମତେ ପ୍ରାୟତଃ ତ ଚିକ୍ କେନ୍ ପକୋଡ଼ା ଆଉ ମ୍ୟାଗି ହେ ହେ ଭଲ ଲାଗେ। ଆଉ ସେମିତି କିଛି ନାହିଁ। ଆଉ ତମକୁ?
ମୋତେ ଫାଷ୍ଟ ଫୁଡ଼ ତ ସବୁ ବାସେ। ଅଣ୍ଡା ରୋଲ, ଆ ଚିକେନ ପକୋଡ଼ା, ଆଉ ଚାଉମିିନ ଆସେ। ନା ମୋମୋ ଆସେନି।
ମତେ ମୋମୋ ଆସ୍
ହଉ। ନ ମୋମୋ ଆସିନି ଆଉ ଆଉ ଆଉ ଆଉ କିଛି ସେମିତି କିଛି ନାହିଁ। ଖିରୀ ବି କରିପାରିନି ମୁଁ। ଆଉ ସୁଜି କରିପାରେ ସୁଜି ଉପମା ପୁରୀ ତରକାରୀ ଚଣା ତରକାରୀ ଏଗୁଡ଼ା କରିପାରେ।
ଆଉ।
କିଛି କିଛି ଜିନିଷ ଆସେ କିଛି କିଛି ଜିନିଷ ଆସେନି ତ ସେଥି ଯା ହେଲେ ଶିଖିବାକୁ ପଡିବ ଯେତେ ଜିନିଷ ଆସେ। ସେଥିପାଇଁ ମତେ ମୁଁ ବି ରୋଷେଇ କରିବି ହେଲେ ମାନେ ମତେ ଟିକେ ଅଧିକ ଟାଇମ ଦରକାର। ତମେ ଜଲଦି ଜଲଦି ରେ ଏମିତି କଉ କାମ ମୁଁ କରିପାରିବିନି ଆଉ ଜଲ୍ଦି ଜଲଦି ଯଦି କଣ କହିଲେ ତାହେଲେ ଲୁଣିଆ ଅଲଣା ଏମିତି କିଛି ବି ହେବନି ଜଲଦିରେ ଯଦି କରିବି। ସେଇଥିପାଇଁ ମୁଁ ଟିକେ ଲେଟ ରେ ହିଁ କରେ ରୋଷେଇ ମତେ ଟିକେ ଟାଇମ ଲାଗେ ରୋଷେଇ କଲା ଟାଇମ୍ ରେ।
ମୁଁ ତ ଟେଷ୍ଟ୍ ଲେସ୍ ହିଁ ବନେଇଦିଏ ଖାଲି ସେ ଯୋଉ
ମୁଁ ଦେଖିବି ଫାଷ୍ଟ ସବୁ ଜିନିଷ ଅଛି ନା ନାହିଁ ଫାଷ୍ଟ ସେଇ ସବୁ ଜିନିଷ ଦେଖି ହିଁ ତାପରେ ତାପରେ ମାନେ ଗ୍ୟାସ୍ ଲଗେଇକି ଚୁଲି ଲଗେଇକି ହଁ ହେଲା।
ହଁ। କିନ୍ତୁ ଆମର ଯୋଉ ଭାତଟା ମାନେ ଦି ଦିନ ହେଇଯାଏ ୱେଷ୍ଟ। କାଳେ ହେଇଯିବ ସେ କିନ୍ତୁ ଭାତ ଟାକୁ ଭାତ ଉପମା କରିକି ମୁଁ ଖାଇଦିଏ ମତେ ଭଲ ଲାଗେ।
ହଁ ଏଗ ରାଇସ୍ ହେଉ କି ଯାହାବି। ସେଇଟା ବରା ଭାତ ଭଜା ବୋଲି କହୁଛନ୍ତି ହଁ ସେଗୁଡ଼ାକ କରିକିଖାଇଦିଏ।
ମୁଁ ବି।
କିନ୍ତୁ ୱେଷ୍ଟଜ୍ ଜିନିଷ କିଛି ମାନେ ଅ ଖାଦ୍ୟ ଜିନିଷ କିଛି ପକେଇବାର ନାହିଁ କାରଣ ମୁ କିଛି ମିଳେନି।
ହଁ।
ସେଥିଲାଗି ବେଶୀ ଜିନିଷ ବି ଭାତର କିଛି ପକାଇବାର ନାହି। ସିଏ ସିଏ ଲକ୍ଷ୍ମୀଙ୍କ ସ୍ୱରୂପ କହିବାକୁ ଗଲେ ଭାତ। ସେତେଟା ଆମର ଲକ୍ଷ୍ମୀ ଙ୍କ ସୁରୁପ ସେଥିଲାଗି କିଛି ଜିନିଷ ୱେଷ୍ଟେ ନ କରିବାରିବା ଟା ହିଁ ଭଲ।
କିନ୍ତୁ ଅଧିକାଂଶ ଘରେ ଦେଖିବେ। ଯେ ଭାତ ଟାକୁ ସମସ୍ତେ ଲସ୍ କରିକି ଫିଙ୍ଗି ଦିଅନ୍ତି। ସେ ଭାତ ଟାକୁୁ ଗୋଟେ ଗାଇକି ବି ଖାଇବାକୁ ଦିଅନ୍ତେ ତାହେଲେ ଭଲ ହୁଅନ୍ତା। ସମସ୍ତ କଣ କରନ୍ତି ବାହାରେ ଫିଙ୍ଗି ଦିଅନ୍ତି। ତ ମତେ ମତେ ବି ସବୁ ଦେଖିବା ମାନେ ମତେ ପସନ୍ଦ ନାହିଁ ସେଥିପାଇଁ ମାନେ ସେ ୱେଷ୍ଟ କାଳେ ହେଇଯିବ ସେ ଭାତକୁ ନେଇକରି କଣ ହେଲେ କଣ କରିକରି ଖାଇଦିଏ। ମାନେ ଭାତରେ ବି ନୂଆ ନୂଆ ରିସିଭ ହୁଏ।
ହୁଁ ବହୁତ କିଛି ଅଛି ବାସ ଆମର କ ଆମେ ଏମିତି କରନ୍ତିନି କି ଯେ କୁଆଡେ କଣ ଖରାପ ହେଇଯିବ କଣ ହେଇଯିବ ଏଇ ଏଇ ଭା ଭାବରେ ଯେମି କିରି ଅଧିକ ଜିନିଷ କରିପାରେନି ନହେଲେ ସବୁ କିଛି ଟ୍ରାଏ କରିବା ଦରକାର।
ହଁ।
ଫା ଫାଷ୍ଟଫୁଡ଼ ରେ କଣ ଫେବ୍ରେଟ୍ ତମର?
ଫାଷ୍ଟଫୁଡ୍ ରେ ଆ -ଚି କେନ୍ ଆଉ ଏଗ ମିଶା ଚାଅମିନ।
ଗୁପ୍ ଚୁପ୍।
ଆଉ ଗୁପ୍ ଚୁପ୍।
ଗୁପ୍ ଚୁପ୍ ସାଙ୍ଗମାନଙ୍କ ସହ ଜାଇକି। ଗୁପଚୁପଟା ସାଙ୍ଗମାନଙ୍କ ସହ ଯାଇକିରି ବାହାରେ ଖାଇବାଟା ଠିଆ ହେଇକରି ତା ମଜା ଗୋଟେ ଅଲଗା ପ୍ରକାର। ଘରେ ବନେଇକି ତ ସମୟ
ସ୍ପେସିଆଲ ଗୁପଚୁପ୍। କିନ୍ତୁ ସ୍ପେଶଲ ଗୁପଚୁପ୍ ଠାରୁ ମତେ ପାନିପୁରି ମସ୍ତ ଲାଗେ।
ହୁଁ ସେଇଟା ହିଁ ଭଲ ଲାଗେ ସାଙ୍ଗମାନଙ୍କ ସହ ଯାଇକିରି ବାହାରେ ଠି ଠିଆ ହେଇକିରି ଖାଇବାଟା ସେଇଟା ବେଶି ଭଲ ଲାଗେ। ସେଇଠି ତମେ ଯେତେ ଟଙ୍କା ରେ ଖାଇ ଦେଲେ ବି ମନ ଶାନ୍ତି ହୁଏନି ସେ ଜାଗାରେ।
ନା ଖାଦ୍ୟ ଆମେ ଫାଷ୍ଟଫୁଡ଼ ଜିନିଷ ଖାଉଚେ ବଟ ମାନେ ଦେହ ପାଇଁ ଭଲ ନାହିଁ। ଏ ଯେତିକି ହେଲ୍ଦି ଜିନିଷ ଆମେ ଖାଇବା ଦରକାର
କିନ୍ତୁ ଏବେ ସେଇ ହେଲ୍‌ ଦି ଆଉ କିଛି ନାହିଁ ଯାହା ବଲ ଯାହା ଚାଲିଲା ତାହା ଖାଇଚାଲ।
ହଁ ସେଥିପାଇଁ ତ ଘରେ ବହୁତ ଗାଳି ଶୁଣୁଚି। ମାନେ ବାହାର ଜିନିଷ ଖାଇବା
ମାନେ ଫ୍ରୁଟ୍ସ୍ ଆମ ଦେହ ପାଇଁ ଭଲ କିନ୍ତୁ ଫ୍ରୁଟ୍ସ୍ କିଏ ଖାଉନାହାନ୍ତି ସବୁ ଫାଷ୍ଟଫୁଡ଼୍ ଯଉ ଖାଉଚନ୍ତି।
ହଁ ବି ଫୁଟ୍ସ୍ ରେ କିଛି ମାନେ ମାନେ ଫ୍ରୁଟ୍‌ସ୍ ବି ଇଞଜେକ୍ସନ ଦେଇକିରି ତାର ବି ସବୁ ବିଲୁ କମି ଯାଉଚି।
ହେଲୁ କମି ଯାଉଚି କିନ୍ତୁ ତାପରେ ଫ୍ରୁଟ୍ ଫ୍ରୁଟସ୍‌ ର ବି
ଯେତିକି କ୍ଵାଣ୍ଟିଟି ମିଳିବା କଥା ସେତିକି ମିଳୁନି।
ଉଁ ସେଥିପାଇଁ ଲୋକମାନେ ଏତେ ବି ଆଗ୍ରହ ହେଉନାହାଁନ୍ତି ଯେହେତୁ ତା ର ଅ ପଇସା ଅଧିକ ସେଥିପାଇଁ ଲୋକମାନେ ଆଗ୍ରହ ବି ହୁଅନ୍ତିନି ଯେ ଆମେ ସେ ଜିନିଷ ଟା କିଣିକିରି ଖାଇପାରିବୁ। ହୁଁ ତ ସଖାଳେ ବି ଲୋକମାନେ ଖାଆ ଜଳଖିଆ ଦେଇ ଖାଦୁଚନ୍ତି ସନ୍ଧ୍ୟାରେ ବି ଖାଲି ଯାହା ସକାଳେ ଏ ମାନେ ଖରାବେେଳ ଆଉ ରାତି ଟାଇମରେ ଯାହା ଭାତ ଖାଉଚନ୍ତି ସେମାନେ ନହେଲେ ସଖାଳ ସନ୍ଧ୍ୟା ଦିଇଟି ଯାଗାରେ ଫାଷ୍ଟ ଫୁଡ଼୍ ହିଁ ଚାଲିଚି।
ହୁଁ।
ତମେ କେବେ ଏମିତି କରିଚ ଯେ ମାନେ ରୋଷେଇ କରିଚ ମ ସେରା ଭଲ ନ ହେଇକିରି ପୋଡ଼ିଯାଇଚି।
ଭଲ ନ ହେଇକିରି ପଡିଯାଇଛି।
ପୋଡ଼ିଯାଇଚି।
ହଁ ହଁ ମୁଁ ତ ଫାଷ୍ଟ ଫାଷ୍ଟ ଯୋଉ କରିଥିଲି ଅ ଏବେ ମୁଁ ରିସେଣ୍ଟଲି ଏବେ କଥା କହୁଚି ଯେତେବେଳେ ମୁଁ ବାହାରେ ରହୁଥିଲି ସେତେବେଳେ ମୁଁ କ ଣ କରିଥିଲି ପ୍ରେସରରେ ଭାତ ବସେଇଥିଲି। ତ ମାନେ ଚାଉଳ ମୁଁ ଅଧିକ ପକେଇ ଦେଇଥିଲି କିନ୍ତୁ ପାଣି କମ୍ ଦେଇଥିଲି ତ ଭାତ ଲା ମାନେ ଭା ତ ହେଇନି ମାନେ ଭାତ ତଳ ଆଡେ ଲାଗି ଯାଇଚି। ଏ ଆହୁରି ବି ଚାଉଳ ହେଇକି ଅଛି। ଯେତେବେଳେ ମୁଁ କାଢ଼ିଲି ମାନେ ଦେଖିଲି ତ ଚାରିପଟ ଯାକ ପୁରା ପୋଡିକିରି ଅଙ୍ଗାର ହେଇଯାଇଛି ସେ ପ୍ରେ ସର୍ ରେ ବି ଲାଗି ଯାଇଚି। ହଁ ନାଇଁ ଯେହେତୁ ମୁଁ ଘରଠୁ ଦୂରରେ ଦୂରରେ ଥିଲି ସାଙ୍ଗସାଥି ଦେଖିକରି ଶକ୍ ହେଇଗଲେ। କହିଲେ ଆଉ ତମେ କିଛି କରିବା ଦ କାର୍ ନାହିଁ ଆମେ ତମ ପାଇଁ କରିଦବୁ ଆଉ ମୁଁ ମୁଁ ପ୍ରେସରରେ ଏଥିପାଇଁ ବସେଇଲି ଯେ ଯେ ଆମେ ଯୋଉ କରୁ ଡେକ୍ଚି ନାଇଁ ଡ଼େକ୍ଟିରେ ଯୋଉ ଆମେ କରୁଥୁଲୁ ଭାତ ତ ମୁଁ ଗାଳି ପାରିନି। ଗାଳିଲାଆସକୁ ମୋର ମୋ ହାତରେ ପଡ଼ିଯାଏ ନହେଲେ ତ ହାତ ଲାଗିଯାଏ। ନଲେ ଗୋଡ଼ରେ ପଡ଼ିଚାଏ? ବହୁତ ଥର ଫୋଟକା ହେଲା ସେଥିପାଇଁ ସେମାନେ କହିଲେ ନାଇଁ ପ୍ରେସର ରେ ବସେଇ ଦିଅ ହେଇଯିବ ତ ସରେ ତାଙ୍କେ ଦି ଦିନି ଗଲେ ମୁଁ ତାଙ୍କୁ ଦେଖିକିରି ନୋଟିସ କରିକି ମୁଁ କଲା ବେଳକୁ ମୋର ପଡିଗଲା।
ମୁଁ ଗୋଟଥର କ ଣ କରିଥିଲି ଗୁରୁବାରକୁ ଆମର ଏ ମାରେ ଏକ୍ ଏପଟେ ତ ଗୁରୁବାର ଫେମସ୍। ତ ଗୁରୁବାରେ ସବୁ ମମି ହାଙ୍କେ ଖୁଡ଼ି ହାଙ୍କେ, ଏମାନେ ସବୁ ବାହାରେ କାମ ପତ୍ର ସବୁ କରିବାରେ, ଲାଷ୍ଟ ଗୁରୁବାର ଯେହେତୁ ତ ବାହାରକୁ ଗୋଟେ ସବୁ କାମ କରୁଥିଲି, ତ ମୋତେ କହିଲେ କି ଭାତଟା କରିଦିଅ। ମୁଁ ଭାତ ଭାତ ବସେଇଥିଲି, ମମି ଆସିକି କଣ କହିଲୁ ଚାଉଳ ସବୁ କାଢ଼ିକି ରଖିଦେଇଥିଲେ ତ ମତେ କହିଥିଲେ ସେଥିରୁ ଦି ଅଡା ପକେଇବା ପାଇଁ, ମୁଁ କଣ କଲି ଯେହେତୁ ତାଙ୍କି ଦାଣ୍ଡ ପଟେ ଥିଲି, ମୁଁ ବାରି ପଟେ ଥିଲି ତ ମୋତେ ଶୁଭିନଥିଲା ତ ମୁଁ କଣ କଲି ସବୁଜା ମାନେ ଗୋଟେ କୁଲା ଚାଉଳ ପକେଇ ଦେଇଥିଲି ବଡ ବ ମାନେ ବେଶୀ ବଡ ନୁହେଁ ସମାନିଆ। ଆମର ଯେମିତି ରୋଷେଇ ହୁଏ ସେଇ ରୋଷରେ ପକେଇ ଦେଇଥିଲି। ତ ମୁଁ ଯେତେବେଳେ ଗାଳିଆ ପାଇଁ ଠିକ କଲି କି ଭାତ ଚେକ୍ କରିବାକୁ ଆସିଲି ଚାଉଳ ପକେଇ ଦେଇକି ପଳେଇଥିଲି ଯେହେତୁ
ହୁଁ।
ଭାତ ଚେକ୍ କରିବା ପାଇଁ ଆସିଲି, ତ ସେତେବେଳେ ଦେଖିଲି ଭାତ ଉପରେ ସବୁ ମାନେ ଆଉ ଉତୁରିକି ତଳେ ପଡ଼ୁଛି।
ହଁ।
ସେ ଟାଇମରେ, ମୁଁ ମମିଙ୍କୁ ଡାକିଲି ମମି ଆଉ ଦେଖ ମାନେ ଡେକ୍ଚି ଛୋଟ ହେଇଗରା, ସୋଉଟୁ ମୋତେ ଗାଳି କଲେ କହିଲି ଛୋଟ ଡେକ୍ ଡେକଚି ଛୋଟ ହେଇଯାଇଛି ମୁଁ ତତେ କହିଥିଲି ଦିଟା ଅଡ଼ା ପକାଇବା ପାଇଁ, ତୁ ସବୁଯାକ କୁଲାରୁ ପକେଇ ଦେଇଛୁ? ସେଇ ଗୋଟେ ଥରକା ଭୁଲ ମୋର, ନହେଲେ ଆଉ କିଛି ନାଇଁ ଠିକ ଅଛି ଆଉ ସେ ଏରିଆରେ
ହୁଁ। ମୋର ଏବେ ବି ତ ଭୁଲ ହେଇଯାଏ, ମୁଁ ଯେତେ ବି ଟ୍ରାଏ କରିବି ଭଲ କରିବାକୁ ହୁଏ ନାହିଁ।
ହୁଁ। ନାଇଁ ଠିକ୍। ମାନେ ବେଶୀ ମୋତେ ଟିକେ ବେଶୀ ସମୟ ଲାଗେ, କଣ ପାଇଁ ନା ମୁଁ ସବୁ ଜିନିଷ ଦେଖି, ସେଇ ଜିନିଷ ଅଛି ନା ନାହିଁ ତ ତାପରେ ରୋଷେଇଟା କଲେ ପରଫେଟ ହୁଏ, ନାଇଁ ଯଦି ଠିକ ହୁଏନି।
ହଁ, ହଉ
ସେଥିପାଇଁ
ହୁଁ।
ଠିକ୍ ଅଛି ତାହେଲେ ଆମର ଟାଇମିଙ୍ଗ ବି ହେଇଯାଇଛି, ତ ରଖୁଛି?